କଣ କରୁଛ?
ହଁ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ।
ମୋ ଭୟେସ୍ ତମକୁ ଠିକ୍ ସେ ଶୁଭୁଛି ତ?
ହଁ ହଁ ତମ ଭଏସ୍ ମତେ ଶୁଭୁଛି କୁହ।
ଆଚ୍ଛା। କଣ କରୁଛ?
ଏହି ବାହାରେ ଆସିିକି ବସିଛି। ବର୍ଷା ହଉଛି, ହଉଛି ସକାଳୁ କାଲିଠାରୁ ଛାଡିବାର ହିଁ ନାହିଁ। ଏବେ ଏଇ ଛାଡିଲା ଜଷ୍ଟ୍।
ଓ ହୋ ତମ ଘର କୁଆଡେ କି?
ଆମ ଘର ଯାଜପୁର।
ସେ ଯାଜପୁରରେ ବି ବର୍ଷା ହଉଛି ନା।
ହଁ ଲଘୁଚାପ ହେଇଛି ନା, ସେଥିଲାଗି ବଧେ ହଉଛି। ଆଉ ତମେ କଣ କରୁଛ?
ମୁଁ କଣ ଏଇଠି ସେଇ ବସିଛି।
ଆଉ ଖାଇଥିଲ କଣ ଆଜି?
ଖାଇବା ପିଇବା ଆଜି ହେଇଥିଲା ଆମର ଭାତ, ଡାଲି, ଆଉ ପୋଟଳ ଆଳୁ ଭଜା। ଆଉ ଗୋଟେ ମିକ୍ସ ତରକାରୀ, ଦହି ଏମିତି ଆଉ।
ଆଚ୍ଛା।
ତମର?
ମୁଁ ଖାଇଥିଲି ଭାତ ଆଉ ଅଣ୍ଡା ତରକାରୀ ଆଉ ଚିଆଁ ବୁଟ ଭଜା, ଶାଗ ଭଜା
ରେଡି ଆଉ ବର୍ଷା ପାଗକୁ ଅଣ୍ଡା ତରକାରୀ।
ହଁ ବର୍ଷା ପାଖକୁ ତ ଅଣ୍ଡା ତରକାରୀ, ଭଲ ହିଁ ଲାଗିବ। ଆଉ ରଜ କଣ କେମିତି ପାଳନ କଲେ?
ରଜ, ଆ ସେମିତି ଆଉ। ହଁ ମୁଁ ରଜରେ ମାମୁଁ ଘରକୁ ଯାଇଥିଲି ବାକି ବରୁଣେଇ ମେଳା ଯୋଉ ଜାଣିଛ ତ?
ହଁ ହଁ ଜାଣିଛି।
ସେଇ ରଜ ମହୋତ୍ସବ ଯୋଉ ପଡେ ବରୁଣେଇରେ, ସେତିକି ବି ଯାଇଥିଲି।
ଆଚ୍ଛା କଣ କେମିତି ସବୁ ପାଳନ କଲ? ମାନେ ବୁଲାବୁଲି କରି ଆସିଲ?
ବୁଲାବୁଲି କଣ ସେଠି ତ ବେଶୀ ଷ୍ଟଲ ବଗେରା ନଥିଲା। ବାକି ଖାଇବା ଯା ଥିଲା ସବୁ ଖାଇବା ଷ୍ଟଲ ଗୁଡାକ ଥିଲା। ଖାଇବା ପିଇବା ହେଲା। ଦୋଳି ଥିଲା ଦୋଳି ଲାଗିଥିଲା। ସେତିକି ତ ମଜା, ଆଉ କିଛି ବେଶୀ ମଜା ନଥିଲା ଏତେ।
ହଁ।
ତମେ କୁଆଡେ ଯାଇଥିଲ?
ଆଉ ତ ମୁଁ ମୁଁ ଯା ମୁଁ ତ ଯାଇଥିଲି ରଜରେ ମାନେ ଆମ ଗାଁ ରେ ବୁଲିବାକୁ, ସେ ଦୋଳି ଫୋଳି ଲାଗି ଥିଲା ସବୁ ବୁଲିକି ଆସିଲୁ ଆଉ ପାନ ଫାନ ସବୁ ଖାଇଲୁ। ହୁଁ ସାଙ୍ଗମାନେ, ଭଉଣୀ ମାନେ ସବୁ ଦୋଳି ଫୋଳି ଖେଳିଲୁ ମିଶି ରଜରେ ମଜା କଲୁ ଆଉ।
ଏଇକା ଗାଁ ମାନଙ୍କରେ ଯେମିତି ଦୋଳି ଲାଗେ, ଯେତେ ମଜା ହୁଏ, ସେମିତି ଆଉ କିଛି ନାହିଁ।
ନାଇଁ ସେମିତି ଆଉ କିଛି ନାହିଁ ବା ସେମିତି ଟିକେ ଅଛି ଆଉ ହୁଁ ତମ କଥା ଶୁଭୁନି କଣ କହୁଛ?
ମୁଁ କହିଲି ଆଗ ପରିକା ଆଉ କିଛି ମାନେ ଏମିତି ମ
ନା ଆଗ ପରିକା ଆଉ ମଜା ନାହିଁ।
ଆଉ ତମ ଘରେ
ହ୍ୟାଲୋ। ହ୍ୟାଲୋ ଶୁଭୁଛି ତମକୁ ମୋ କଥା।
ହ୍ୟାଲୋ।
ହଁ ହ୍ୟାଲୋ କୁହ? ହଁ କୁହ ଶୁଭୁଛି କୁହ?
ହୁଁ ତମ ଘରେ ଆଉ କିଏ କିଏ ରୁହନ୍ତି?
ଆମ ଘରେ ମା, ବାପା, ଭାଇ, ମୁଁ, ସାନ ବାପା, ସାନ ମା ଜେଜେ ଜେଜେମା ସମସ୍ତେ ଅଛନ୍ତି।
ଭାଇ ମାନେ
ବଡ ଭାଇ। କଣ ହେଇଛି?
ସାନ।
ହଁ ଭାଇ ବଡ।
ବାବା କଣ କରନ୍ତି?
ବାବା ଟିକେ ଜବ କରିଛନ୍ତି ଟିଚର।
ଆଉ ତମେ କଣ ପଢୁଛ?
ମୁଁ ମୁଁ ତ ପ୍ଲସ୍ ଥ୍ରୀ ପଢ଼ୁଚ୍ଛି ଚାଲିଛି ସେକେଣ୍ଡ ଇୟର ତମେ କଣ ପଢିଛ?
ମୋର ବି ସେଇ ସେକେଣ୍ଡ ଇୟର ଏବେ ହେଲା ଆମର ଏକ୍ସାମ୍ ଚାଲିଛି ଏ ପରେ ସେକେଣ୍ଡ ଇଅର ହେଇଯିବ। ସେମିଷ୍ଟର
ଆଛା ମୋ ମୋର ମାନେ ତମର ଫାଷ୍ଟ ଇଅର।
ହଁ ମାନେ ମୋର ସେକେଣ୍ଡ ସେମିଷ୍ଟର ଚାଲିଛି ସରିଗଲେ ସେକେଣ୍ଡ ଇୟର ତ ହେଇଯିବ ନା?
ଆଚ୍ଛା ଆଚ୍ଛା ମୋର ଥାର୍ଡ ଇଅର ହବ।
ଓହୋ କଣ ହନର୍ସ?
ଓଡ଼ିଆ ତମର?
ମୋର ମ୍ୟାଥ।
ମ୍ୟାଥ ଅନର୍ସ ନେଇଛ ଯାଅ ତମ କଥା ଶୁଣି ବହୁତ ଖୁସି ଲାଗିଲା ଯେ ତମେ ମ୍ୟାଥ ଅନର୍ସ ନେଇଛ। ମ୍ୟାଥ ଆଜିକାଲି ପଢିବା ଭାରି କଷ୍ଟ ମ୍ୟାଥରେ ମାର୍କ ବି କଟିଯାଏ ଟିକେ କହିବାକୁ ଗଲେ। ହ୍ୟାଲୋ।
ମାନେ କମ ଥିବେ ପିଲା?
ହଁ।
ମ୍ୟାଥ ଅନର୍ସରେ ପିଲା ବେଶୀ ଦେଖା ଯାଆନ୍ତିନି।
ନାଇଁ ଏତେ ପିଲାରୁ ମାନେ କରନ୍ତିନି।
ହଁ।
ଏତେବି ପିଲା ମ୍ୟାଥ ଅନର୍ସ ନିଅନ୍ତିନି ସବୁ ଅଲଗା ଅଲଗା ଅନର୍ସ ନିଅନ୍ତି ପାରନ୍ତିନି ନା? ଏଥିଲାଗି ବୋଲି ନିଅନ୍ତିନି।
ମତେ ଟିକେ ଆକ୍ଚୁଆଲି ଘୋଷା ପାଠ ଭଲ ଲାଗେନି ଯେମିତି ଆମ ହିଷ୍ଟ୍ରୀ, ଯୋଗ୍ରାଫି। ଏଇସବୁ ଜିନିଷ ମତେ ଟିକେ ଭ ଲାଗେନି ତ ମୁଁ ସେଥିପାଇଁ ମ୍ୟାଥ ଚୁଜ କଲି ଆଉ
ଆଛା।
କଣ ଭଲ
ହଉ ମନେ ଦେଇକି ପଢ ମ୍ୟାଥ ରେ ଭଲ ପ
ହଁ।
ଆଉ ତମ ଘରେ ସବୁବେ କଣ କରୁଚନ୍ତି?
ଆମ ଘରେ ତ ମୋ ବାବା ବି ନାହାନ୍ତି। ମୋ ମମି ସୋ ଖାଇବା ପିଇବା ସବୁ ଦେଇକିନା ଆମକୁ ଆସିକି ବସିଚି ଟିକେ। ମୋ ଭାଇ ତ ପାଠ ପଢୁଚି ଆଉ।
ଭାଇ କଣ ପଢିଚନ୍ତି?
ସେଟ ଓଣ
ଆଛା ଆଉ ତମେ ଭଲ ଅଛ?
ହଁ ମୁଁ ତ ଭଲ ଅଛି। ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆଛା ଆଉ ତମକୁ କୋଉ କୋଉ ରୋଷେଇ କରିବା ସବୁଠୁ ଭଲ ଲାଗେ?
ରୋଷେଇ କ ତ ମୋତେ ପଚାରୁନି ମତେ କିଛି ବି ରୋଷେଇ ଜଣା ନାହିଁ। ଖାଲି ଏମତି ଟିକେ ଟିକେ ଯାହା ଜଣା
ଆଉ କଣ ଜଣା ଅଛି ମାନେ ଆଉ କୋଉ ପ୍ରକାର ମାନେ ଟିକେ ଟିକେ ମାନେ କଣ ଜଣା ଅଛି?
ସେଇ ଚାହା ଆଉ କଣ ଏଇଗୁଡା ସବୁ ଜଣାଅଛି। ଚାାହା ମ୍ୟାଗି।
ହ ଚାହା ମ୍ୟାଗି ତ ଜଣାଥିବ ବୋଲି ମୁଁ ଜାଣିଚି।
ପାସ୍ତା ଜାଣିଛଚି ୟାର୍।
କଣ ହେଇଚି?
ପାସ୍ତା ପାସ୍ତା ଜାଣିଛି।
ଆଚ୍ଛା।
ତମେ ଜାଣିଚ?
ନାଇଁ ମୁଁ ତ ଖାଏନି ପାସ୍ତା ଜାଣିବି ପୁଣି ମୁଁ ଖାଏନି ମତେ ଭଲ ଲାଗେନି।
ଓହୋ ତମେ ଜଗନ୍ନାଥ ମନ୍ଦିର ଆସବ ବୁଲିବା ପାଇଁ?
ହଁ ଜଗନ୍ନାଥ ପୁରୀ ଜଗନ୍ନାଥ?
ହଁ କିନ୍ତୁ ଗୋବିନ୍ଦ ଖାଏ?
ହଁ ଯାଇଚି ଦି ତିନ୍ ଥର ବୁଲିବାକୁ।
ଦି ତିନି ଥର ମାତ୍ର ଆସିଚ ବୁଲି? ଆମ ଘର ପୁରୀ ପା ପୁରୀ ମାନେ ପୁରୀ ଦୂରକୁ ଟିକେ ଶେଷ ଆମର ଉତ୍ତରା।
ଭଲ ହେଲା ଆଉ ତମେ ରଥଯାତ୍ରାରେ ଯାଇଁ ଠାକୁରଙ୍କୁ ଦର୍ଶନ କରି ଆସିବ ଆଉ।
ନାଇଁ ରଥ ଯାତ୍ରାରେ କେତେ ଭିଡ ରହିବ ଗହଳି ରହିବ ସେତେବେଳେ କଣ ଯାଇହବ।
ହଁ ବହୁତ ଲୋକ ଆସିବେ ନା ଲୋକ ପୁରା ପ୍ରବଳ ଭିଡ ଯେ ଏତେ ଭିଡ ଯେ ଜାମ୍ ହେଇଯିବ। ଠାକୁରଙ୍କୁ ଦେଖିବାକୁ
ଆମେ ଗୋଟେ ଥର ଯାଇଥିଲୁ ସୁନାବେଶ ରେ ବୁଲିବା ପାଇଁ
ହଁ
ହଁ ମାନେ ଏତେ ଜାମ୍ ତା ଭିତରେ ଠାକୁରଙ୍କୁ ଦର୍ଶନ କରିହେଲା ଭଲ ସେ କିନ୍ତୁ ମାନେ ଆମର ଏଇ ଯଉ ପୁରୀ ଗଲାବେେଳେ ଚନ୍ଦନପୁରୁ ତ ଫାଷ୍ଟ୍ ନା ସେ ପୁରୀଟା ଷ୍ଟାର୍ଟ ରହିବ ସେଇଠୁ ପୁରା ରୋଡ ଜାମ୍।
ହଁ ବହୁତ୍ ଲୋକ ଯାଇଥିବେ ନା
ହଁ ଯିବାକୁ ଆମକୁ ଘଣ୍ଟା ଦିଗରେ ତିନି ଘଣ୍ଟା ଲାଗିଲା। ପହଞ୍ଚ
ମୁଁ କହିଲି ବହୁତ୍ ଲୋକ ଯାଇ ମୁଁ କଇଲି ବହୁତ ଲୋକ ଯାଇଥିବେ ନା ସେଥିଲାଗି ବୋଧେ ଜାମ୍ ହେଇ ଯାଇଥିବ ମାନ ପ୍ରବଳ ଲୋକ ଯାଆନ୍ତି ନା ଠାକୁରଙ୍କୁ ଦେଖାକର ଦର୍ଶନ କରିବାକୁ ବୁଲିବାକୁ ଭଲ ଲାଗେ ନା ସେଇଥିଲାଗି ଯଦି ଜାମ୍ ହେଇ ଯାଇଥିବ ନାଇଁ
ହଁ ତମେ ଆସିବ କି ପୁରୀ ଯୋଉ ରଥଯାତ୍ରା କୁ?
ନାଇଁ କିଛି ତ ପ୍ଲାନ୍ ନାଇ ସେମିତି କଣ କରିବି ନିଜ ଜାଣିନି ପ୍ଲାନ୍ କରିକି ଯଦି କେବେ ହୁଏ ରଥ୍ ରଥଯାତ୍ରା ତ ନାହିଁ ଯଦି କେବେ ହୁଏ କି ଡୋରି ଲାଗେ ଯିବୁ ଆଉ।
ହଁ ଏଇ ଏପଟେ ତାହଲେ ଜମା ଆସିନ ନା?
ନାଇଁ ସେଇଆଡେ ଯାଇଚି ଦି ତିନି ଥର ଯାଇଚି ପୁରୀ ଆଉ ଯାଇନି। ଆଉ ସମୟ ନାଇଁ ଆଉ ଡ଼ୋରି ବି ଲାଗୁନି ଠାକୁରଙ୍କର ଠାକୁରଙ୍କୁ ଦର୍ଶନ କରିବାକୁ। ଯେତେବେଳେ ବି ଲାଗେ ମାନେ କିଛି ନା କିଛି ପ୍ରୋବ୍ଲେମ ବି ହେଇଯାଏ।
ଓ ତମେ ତାହେଲେ କେମିତି ବୁଲିବାକୁ ଆସ ପୁରୀ?
କଁ କଇଲ?
ତମେ କେମିତି ପୁରୀ ବୁଲିବାକୁ ଆସ ଟ୍ରେନ୍ ରେ ନା ନିଜେ ଆସ ନା କେମିତି ବସ୍ ରେ?
ନାଇଁ ମୁଁ ଘର ଲୋକଙ୍କ ସହିତ ଯାଏ ଘର ଲୋକଙ୍କ ସାଙ୍ଗରେ। କାର୍ ରେ ଯାଉ ବୋଲର୍ ରେ
ରା ତମର
କଁ କହୁଚ?
ହାଲୋ।
ଯୋଉମାନେ ସମସ୍ତେ କୁହନ୍ତି ସେମାନେ ସବୁ ଟ୍ରେନ୍ ରେ ଆସନ୍ତି ନା।
ଆଚ୍ଛା। ଉଁ ହୁଁ। ଆମେ ତ ଟିଭିରେ ଦେଖିଦଉ ଆଉ ରଥଯାତ୍ରା ଆଉ ଟିଭିରେ ଦେଖି ଠାକୁରଙ୍କୁ ଖୁସି ହବା କଥା ପାଖ କୁ ତ ଯାଇପାରୁନୁ।
ହଁ ତମେ ତାହଲେ ଜୟ ଜଗନ୍ନାଥ ଟିଭି ଦେଖ?
ହଁ ଦେଖୁ ରଥଯାତ୍ରା ଯେବେ ହୁଏ ସେବେ ଦେଖୁ। ଜୟ ଜଗନ୍ନାଥ ଟିଭି ବି ଦେଖୁ।
କଁ କହୁଚ?
ସେଇଟା ଖାଲି କଣ ରଥଯାତ୍ରା ରେ ଚାଲିଥାଏ ଆଉ।
ହଁ ଠିକ କଥା କହିଲ।
ହଉ ଗୋଟେ କଲ୍ ଆସୁଚି ମୁଁ ରଖୁଚି।
ହଁ।